ହଁ ମ୍ୟା
ନମସ୍କାର। ସାର୍ କେମିତି ଅଛନ୍ତି?
ବହୁତ ବଢିଆ ମ୍ୟାଡ଼ାମ ଆପଣ କୁହନ୍ତୁ ବହୁତ ବଢିଆ ଭଲ ଅଛନ୍ତି ତ।
ହଁ ଭଲ ଭଲ। ଆଉ ଗମ ଦିନ କେମିତି କଟୁଛି?
ହଁ ଜାଣିଛନ୍ତି ତ ବହୁତ ଗରମ ଆମର ଏଇ ବଲାଙ୍ଗୀରରେ ବି ମାନେ ୱାଲ ର ହାଏ ମାନେ ସକୁଲୁ ସର୍ବଶ୍ରେଷ୍ଠ। କଣ ତାପମାତ୍ରା ଉଁ ବେଶୀ ସହର କହୁଛନ୍ କହିଲେ ନ ସରେ।
ନ ସରେ ହଁ ଆଉ ଏଇ ବର୍ଷଟା ବେ ଶୀ ନା ବେଶୀ ଗରମ ଲାଗୁଛି ଏ ଆର ବର୍ଷ ବି ଗରମ ଲାଗୁଥିଲା। କିନ୍ତୁ ମଝିରେ ମଝିରେ ଟିକେ ଟିକେ ବର୍ଷା ହଉଥିଲା ତ ସେତେ ଗରମ ଜଣା ପଡିଲାନି କିନ୍ତୁ ଏ ଏ ବର୍ଷ ବ ଶା ବିଲକୁଲ ହଉନି ତ ସେଥିପାଇଁ ଟିକେ ଗ-ଗରମ ଟା ବେଶୀ ଜଣା ପଡୁଛି। ଆଉ ଏଇ ଶୀତଳ ଷଷ୍ଠୀ ବି ଆସୁଛି ତାପରେ ତ ଟିକେ ଗୁଳୁ ଗୁଳି ବି ଷ୍ଟାର୍ଟ ହେଇଯାଏ।
ହଁ ହଁ ହଁ ହଁ ଆଉ ଏଇ ଖରା ମାସରେ। ତ ଜାଣିଥିବେ ଯେ ବାହାଘର ଗୁଡାକ ବହୁତ ଗୁଡାଏ ଅଛି।
ହଁ ହଁ ହଁ ଖରା ମାସରେ ହଉ କି ବାହାଘର ଏ ଥର ତ ଲାଗି ରହିଛି ଖରା ହଉ ବର୍ଷା ହଉ ଶୀତ ହଉ ସବୁ ସମୟରେ ଆଉ।
ଆଉ ଏଇ ପାଖରେ ମୋର ଗୋଟେ ମୋ ମାମୁ ଝିଅର। ବାହାଘର ଅଛି ମାନେ ମୁଁ କହୁ ଥିଲି ମ୍ୟାଡ଼ମ ଆପଣ ମେକଅପ ବିଷୟରେ କିଛି କହିପାରିବେ କି ମେକଅପ କେ ତାଙ୍କ ପାଇଁ ମେକଅପ୍ କରିବାର ଅଛି ତାଙ୍କୁ। ମାନେ ସେଇ ବାହାଘରରେ ମାନେ କେମିତି କଣ କରାଯାଏ କଣ। କୁହନ୍ତୁ ଟିକେ ମେକପ।
କ କେବେ ଅଛି କି କେବେ ଅଛି ତାଙ୍କର ଡେଟ୍ ଟା କେବେ ଅଛି?
ଜୁନ୍ ଜୁନ୍ ବାଇଶ ତାରିଖରେ ଅଛି।
ଓହୋ ଜୁନରେ ନା ଖରା ଟା ରହିଥିବ।
ହଁ ହଁ ହଁ ହଁ।
ତ ତାଙ୍କର ଲୋକେସନ ଏଇଟା ନା ଟିକେ ଏଇ ଜାଗା ରୁ କେତେ। ଦୂରରେ କେତେ କିଲୋମିଟର ଦୂର ହେବ?
ତାଙ୍କର ଏଇଠୁ ଦଶ, ବାର କିଲୋମିଟର ଭିତରରେ ହବ ଆପଣ। ବେଲେ ଉଁ ବେଲେ। କେମିତି କଣ ମେକଅପର ଆପ ଆପଣ ତ ଜାଣିଥିବେ। ମେକଅପ ବିଷୟରେ ଟିକେ କୁହନ୍ତୁ ଟିକେ ମାନେ କେଉ ପ୍ରକାର ମେକଅପ ହୁଏ।
ହଁ ଆମ ଦେଖନ୍ତୁ ଆମେ ପ୍ରଥମେ ଯାହାକୁ ବି ମେକଅପ୍ କରୁ। ପ୍ରଥମେ ତାର ସ୍କିନ୍ ଜାଣିବାର ଅଛି ସେ କେମିତି ସ୍କିନ ର ଏ ଆମର ଯୋଉ ରହୁଛି। ଡ୍ରାଏ ସ୍କିନ୍ ରହୁଛି। ତାମାନେ ଅଇ ଅଇଲି ସ୍କିନ୍ ରହୁଛି କମ୍ବିନେସନ୍ ଆଉ କେତେ ଜଣଙ୍କ ସେନ୍ସିଟିଭ୍। ସ୍କିନ୍ ବି ରହୁଛି ତ ସ୍କିନ କୁ ଦେଖିକି ଆମେ ହଁ ମେକଅପ୍ ହୁଏ ନହେଲେ। ଜଣ ଜଣଙ୍କ ସ୍କିନ୍ ପ୍ରୋବ୍ଲେମ ବି ହେବ ନା ତା ଉପରେ ମେକପ ଯଦି ଆମେ ଜଣେଇକି ଲଗେଇଦବା। ତ ସ୍କିନ୍ ପ୍ରୋବ୍ଲେମ ହେଇପାରେ ତାଙ୍କୁ।
କାହାର କିମ ଆ ମ୍ୟାଡାମ କୁହନ୍ତୁ ଆମେ କେମିତି ଜାଣିବା ଯେ କାହାର କିମ୍ ଡ଼ାଏ ଅଛି ନା କାହାର ସ୍କ୍ରିମ ଅଏଲ ଅଛି।
ଶୋଇଲା ବେଳେ ଶୋ ଆମେ ଯୋଉ ରାତିରେ ଶୋଉ ସକାଳୁ ଉଠିଲା ବେଳେ ଦେଖିବେ ଜଣ ଜଣ। କ ଏଇ ଯୋଉ ନାକ ଅଛି ନାକର ସାଇ ସେଇଟ ଆଉ କପାଳରେ ଆଉ ନାକର ତଳେ ଏମିତି ଗୁଡ଼େ ତେଲ ତେଲ ଟାଇପ ର ହୋଇଥାଏ। କି ବେଶୀ ଖରାରେ ବାହାରିଲେ ବି ତେଲ ତେଲ ତାଙ୍କର ଅଏଲି ସ୍କିନ୍ ଥାଏ। ଆଉ ଯେଉଁମାନଙ୍କର ଡ୍ରାଇ ସ୍କନ୍ ସେମାନେ ଯୋଉ ସମୟରେ ବି ଆ କିଛି ନ ଲଗେଇବେ ତାଙ୍କ ସ୍କିନ୍ ଟା ପୁରା ଖିଚା ଖିଚା ଲାଗିବ ଡ୍ରାଏ ଡ୍ରାଏ ଲାଗିବ।
ହଁ ହଁ ହଁ ହଁ ହଁ।
ଅ ତ ତାଙ୍କୁ ପୁରା ଡ୍ରାଇ ଫିଲ୍ ହବ ତାଙ୍କ ସ୍କିନ୍ ଟା। ଆମର ଯୋଉ ଶୀତ ମାସେ ଯେମିତି ଲାଗେ କିଛି ମଇଶ୍ଚରାଇଜର ନ ଲଗେଇବା ତ ସ୍କିନ୍ କେମିତି ଲାଗେ ଟିକେ ଡ୍ରାଏ ଲାଗେ ନା ତ ସେଇଟା ଆମ ଡ୍ରଏ ସ୍କିନ୍ ରହିଥାଏ ଆଉ ଅଧା ଜଣଙ୍କର କମ୍ବିନେସନ ର ବେଶୀ ଆଏଲି ନାଇଁ କି ବେଶୀ ଡ୍ରଏ ବି ନାଇଁ ସେମିତି ଥାଏ। ଆଉ ଜଣ ଜଣଙ୍କର ସେନ୍ସିଟିଭ ଥାଏ ଯେନ୍ତା କି
ମେକପ୍ ଟା ବି ମେକଅପ୍ ଟା ବି ବହୁତ ଗୁଡ଼ାଏ
ହଁ ହଁ ହଁ ବହୁତ ହଁ ଆ ଆମର ଦେଖନ୍ତୁ ଆମର ପାର୍ଟି ମେକଅପ୍ ରହିଚି ବ୍ରାଇଡ଼ାଲ ମେକଅପ୍ ରହିଚି ରିସେପସନ୍ ମେକଅପ୍ ରହିଚି ଏମିତି ହଳଦୀ ମେକପ୍ ବି ଅଛି ଏବେ ତ ଜାଣୁଛନ୍ତି ବହୁତ ଇ ରିଚୁଆଲ ମାନେ କରୁଛନ୍ତି ସେରମାନୀ ହଳଦୀ ସେରମନୀ, ମେହେନ୍ଦୀ ସେରମନି, ରିଙ୍ଗ ସେରମନି ତ ହେମିତି ଭେରାଇଟି ଟାଇପ ର ଅ ମେକଅପ୍ ବି ରହିଚି।
ଆଜ୍ଞା ଆଜ୍ଞା ଆଜ୍ଞା ମାନେ ଏ ମୋ ସେ ଦିଦି ହେବେ ସେଇଟା ମାମୁ ଝିଅ ମାନେ ତାଙ୍କର ଗୋଟେ ବ୍ରାଇଡାଲ ମେକପ କରିବାର ଅଛି ମାନେ କେମିତି କରିବେ ସାର୍ କେ ଏମିତି ମୁଁ ବୁକିଂ କେମିତି କରିବି ମେକଅପ୍ ପାଇଁ କେମତି କଣ କରିବି କୁହନ୍ତୁ?
ହଁ ଦେଖନ୍ତୁ ଆମକୁ ବୁକିଂ କରିବା ବାଦ ଯେଉଁ ବି ଆପଣଙ୍କୁ ମେକଅପ୍ ଆର୍ଟିଷ୍ଟକୁ ଅ ଡାକିବାର ଅଛି ତାଙ୍କୁ ପହଲେ ବୁକିଂ କରିବାକୁ ପଡେ ନହେଲେ ଆ ଯଦି ଆପଣଙ୍କର ବାଇଶ ତାରିଖ ଅଛି ମ୍ୟାରେଜ ଟା ଆଉ ସେଦିନ ଆଉ ଜଣେ ବି ବାଇଶି ତାରିଖ ବୁକିଂ କରିଦେଇଛି ତ ସେ ଦୁଇ ପଟକୁ ତ ଯାଇପାରିବ ନା ତ ଆଗରୁ ବୁକିଂ କରିଥିଲେ ନା ଆପଣଙ୍କର ଫିକ୍ସ ସେ ଆଉ କ ଉ କାହାକୁ କାହାକୁ ଆଉ ସେ ଟାଇମ ଟା ଦେବେନି। ତ ବୁକିଂ କରିବାକୁ କିଛି ଆପଣଙ୍କୁ ଆଡଭାନ୍ସ ଦେବାକୁ ପଡିଥାଏ ବୁକ୍ କରିବା ପାଇଁ। ଥାର୍ଟି ପରସେଣ୍ଟ ଆପଣ ଦେଇପାରିବେ। ଆଉ ବାକି ମେକଅପ୍ ସରିଲା ପରେ ଆପଣ ଯାହାବି ପେମେଣ୍ଟ ରହିଥିବ ତାଙ୍କୁ ଦେବେ। ଆଉ ଆମର ଯୋଉ ପାର୍ଟି ମେକପ ରହିଛି ଆମର ସେମତି ବ୍ରାଣ୍ଡ ହିସାବରେ ବି ରହି ଚି ଯଦି ଆମର ଯଦି ଇଣ୍ଡିଆନ ବ୍ରାଣ୍ଡ ର ୟୁଜ କରୁଛନ୍ତି ଲୋକାଲ ବ୍ରାଣ୍ଡ ୟୁଜ କରୁଛନ୍ତି ତ କମ ପ୍ରାଇଜ ରଖିବି। ଆଉ ଯଦି ଆପଣଙ୍କୁ ଟିକେ ଲଙ୍ଗଲାଷ୍ଟିଙ୍ଗ ଦରକାର ୱାଟର ପ୍ରୁଫ ଦରକାର ତ ତାର ବି ଅଲଗା ଅଲଗା ପ୍ରାଇଜ ମାନେ ରହିଚି। ଆଉ ଯଦି ଇଣ୍ଟରନ୍ୟାସନାଲ ବ୍ରାଣ୍ଡ ବି ସେ ଯଦି ୟୁଜ୍ କରିବେ ସେଥିପାଇଁ ଅଲଗା ରେଟ୍ ରହିଛି। ଆପଣ ଯଦି ଏଫୋର୍ଡେବଲ ପ୍ରାଇସ ର ବି ଚୁଜ୍ କରିପାରିବେ ଆପଣ ଯଦି ହା ଯଦି ବେ କିଛି ଡିମାଣ୍ଡ ଆପଣଙ୍କର ଅଛି ଯଦି ଭଲ କ୍ଵାଲିଟି ଦରକାର ଅଛି ତ ତା ବି କରିପାରିବେ। ଆଉ ଆମେ ମେକପ ସାଙ୍ଗରେ ମେହେନ୍ଦୀ ଏଇ ସବୁ ବି ଆମେ କରୁ।
ଆଜ୍ଞା ଆଜ୍ଞା ମୋଉ ମେନ୍ଦୀ ବି କରନ୍ତି ନୁଁହ କି। ହଁ ମାନେ ଆ ମେକଅପ୍ ଯେତେବେଳେ କରୁଥିବେ ଆମର ଖରା ମାସେ ତ ଝାଲ ବୁହି ଯାଉଥିବ ମାନେ କଣ ସେ ମାନେ ସେଇଟା ବି କଣ ୱାଟର ପ୍ରୁଫ୍ ବି କଣ ମେକଅପ୍ ଅଛି କି?
ହଁ ୱାଟ୍ ଟରପ୍ରୁଫ୍ ରହେ ଆମର ଯୋଉ ଝାଳ ବଡିର ଯୋଉ ଝାଳ ବାହାରେ ସେଟା ତ ଆମେ ରୋକି ପାରିବାନି କିନ୍ତୁ ଆମେ ଯୋଉ ମେକପ୍ କରିଥିବା ସେ ମେକପ୍ ଟା କିଛି ଖରାପ ହେବନି ଝାଳ ବାହାରିଲେ ବି ଆମର୍ ସେ ମେ କପ୍ ଯେମିତି କରିଥିବେ ସେମିତି ରହିବ। କିନ୍ତୁ ଝାଳ ବା ଝାଳକୁ ତ ଆମେ ଅଟକେଇ ପାରିବାନ ନା ସେଟା ନେଚୁରଲ ପ୍ରସେସ ହୁଁ।
କେତେ ସମୟ ପର୍ଯ୍ୟନ୍ତ ରହୁଥିବ ମ୍ୟାଡାମ୍ ଜଣେ ଯଦଗ ମେକଅପ୍ କରୁଥିବ କେତେ ସମୟ ପର୍ଯ୍ୟନ୍ତ ରହୁଥିବ ସେ ମକପ୍ଟା?
ଯଦି ଭଲ କ୍ଵାଲିଟିର ୟୁଜ୍ କରିବେ ତ ପୁରା ଦିନେ ଦି ଦିନ ବି ରହିବ ହେମିତି କିଛି ନାଇଁ।
ଆ ମାନେ ସେଟା ଆମେ ନ ଧୋଇବା ପର୍ଯ୍ୟନ୍ତ ସେଟା ଲା
ହଁ ଯିବନି ହଁ ନ ଧୋଇବା ପର୍ଯ୍ୟନ୍ତ ସେଟା ଥିବ। ଆଉ କିଛିଟା ଲୋ କ ସେମାନେ ଏଫର୍ଡେବଲ ରେ ଯାଆନ୍ତିି ଇଉଁ କି ସେମାନଙ୍କର ପାଖ ସେ-ସେତେ ପଇସା ନଥାଏ। ତ ସେମାନଙ୍କର ଏଫୋର୍ଡବଲ ହିସାବରେ ତାଙ୍କୁ ବି ମେକପ୍ କରାଯାଏ। କାରଣ ଏ ଆଜିକାଲି ସମୟରେ ତ ସମସ୍ତେ ମେକଅପ୍ କରିବାକୁ ଚାହୁଚନ୍ତି। ଏଇ ଯୋଉ ମ୍ୟାରେଜ୍ ଫ୍ୟାରେଜ୍ ରେ ଆଉ ସେ ଆଉ ଆଗ ପରେ ସେମିତି ଆଉ ତ କେହି କରୁନାହାନ୍ତି ନା ସମସ୍ତଙ୍କୁ ମେକପ୍ ଦରକାର୍। ଆଉ ଏବେ ପୁଅ ଘର ର ମାନେ ବି ବୁକିଂ କରୁଛନ୍ତି ତାଙ୍କର ବା ବ୍ରାଇଡାଲ ପାଇଁ ହଁ ଏବେ ଆଉ ଏ ହଁ।
ଫଟୋକଟ୍ ଜମାନା ରହିଗଲାଣି। ମାନେ ସମସ୍ତେ ମାନେ ବାଦ୍ ବାଧ୍ୟ ହେଉଛନ୍ତି ମେକଅପ୍ କରିବା ପାଇଁ ହଁ।
ମ୍ୟାରେଜ୍ ଆଗରୁ ଯୋଉ ଅ ପ୍ରି ହଁ ପ୍ରି ୱେଡିଙ୍ଗ ସୁଟ୍ କରୁଚନ୍ତି ସେଥିପାଇଁ ବି ମେକପ୍ ଆର୍ଟିଷ୍ଟ କୁ ଡକାଯାଉଚି। ହଁ ସେଥିପାଇଁ ବି ଏକପ୍ କରୁଚନ୍ତି ହଁ। ଆଉ ଆମ ଯୋ-ହିଛି ମେହେନ୍ଦୀ ସେରିମନି ରହିଚି ସେଥିପାଇଁ ବି ମେକପ୍। ସବୁଥେରେ ମେକପ୍ ଲାଗୁଚି। ବିନା ମେକଅପ ରେ ଆଉ ଆଉ କିଛି ହଉନି। ଆଉ ଆ ଏବେ ତ ପୁଅ ମାନେ ବି ହଁ ପୁଅମାନେ ବି ମେକଅପ୍ କରୁଛନ୍ତି।
ଓ ପୁଅ ମାନେ ବି କରୁଛନ୍ତି ମୁଁ ତ ଜାଣିନଥିଲି ମାଡାମ୍। ମାନେ ପୁଅ ମାନଙ୍କର ବି ଅଲଗା ମେକପ୍ ଅଛି ନା
ହଁ ହଁ ହଁ ପୁଅ
ମାନେ ଦିଟା ପୁଅ ଆଉ ଝିଅ ଦିଟା ମେକଅପ୍ ସମାନ ନା ଅଲଗା ଅଲଗା ହୁଏ?
ନାଇଁ ନାଇଁ ପୁଅ ମାନଙ୍କର ଟିକେ ଅଲଗା ରହେ ଆଉ ଝିଅ ମାନଙ୍କର ଟିକେ ଅଲଗା ରହେ। ପୁଅ ମାନଙ୍କୁ ସେତ୍ ହଁ ସେତେଟା ଲଗାାଯାଏନି ଯେତ୍ ତେ ଝିଅ ମାନଙ୍କୁ
ଖାଲି ଉପରେ ଉପରେ ଟିକେ ଜଷ୍ଟ୍ ହଁ ହଁ ସେତି ହାର୍ଡ କୁ
ନଉଚନ୍ତି ମାନେ ନହେଲେ ଫୋଟୋରେ ଆସିବା ପାଇଁ ମାନେ ଟିକେ ମାନେ ଭଲ୍ ଲାଇଟିଂ ଆସିବା କଥା ମୁହଁ ଚେହେରା ଗୁଡାକ ଆଉ। ମାନେ ନହେଲେ ଫୋଟୋ ଆସିବା ପାଇଁ ଭିଡିଓ କରିବା ପାଇଁ ଏଁ ଭଲ୍ ଲାଗିବନି ସେଇଟା। ହାଲୋ ହାଲୋ ହାଲୋ ମାଡାମ୍ କିଛି ଶୁଭାଯାଉନି।